ହ୍ୟାଲୋ।
ହଁ।
କଁ କରୁଛନ୍ତି?
ଏଇଠି ବସିଛି, ଆପଣ?
ଏମତି ଖାଇକି ବସିଥିଲି ଆଉ।
ଆଁ ହୁଁ।
ଖାଇ ସାରିଲେଣି?
ହଁ ଖାଇଥିଲି ସକାଳେ ଆଉ ଖାଇନି ଆଉ।
କଣ ଖାଇଥିଲେ?
ଏଇ ଖାଇଥିଲି ପଖାଳ ଭାତ, ମାଛଛଣା ଆଉ ଭଜା ଆଉ।
ଆପଣ କଁ ଖାଇଥିଲେ?
ଭାତ, ଡାଲି, ଭେଣ୍ଡି ଭଜା ଆଉ ଅଣ୍ଡା ତରକାରୀ ହେଇଥିଲା ଆଉ।
ଓଁ ହୁଁ ଆଉ ଆପଣଙ୍କ ଘରେ ସମସ୍ତେ ଖାଇସାଇଲେଣି?
ହଁ ସମସ୍ତେ ଖାଇ ସାରିଲେଣି।
ଏବେ କଁ କରୁଛନ୍ତି ସମସ୍ତେ?
ଏବେ ସମସ୍ତେ ଶୋଇଛନ୍ତି।
ଅଁ ହଁ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ଜେଜେ ଜେଜେବାପା ବଡ ବାପା ବଡ ବୋଉ, ବାପା ବୋଉ, ବଡ ଭାଇ ଭଉଣୀ ଦିଜଣ ସାନ ଭାଇ ଜଣେ।
ତମ ଭାଇ କଁ କରନ୍ତି?
ଭାଇ ପାଠ ପଢେ ବାହାରେ ଆଉ। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାପା ବୋଉ ଭାଇ ମୋର ଗୋଟେ ପୁଅ ଗୋଟେ ଝିଅ ସ୍ୱାମୀ ଅଛନ୍ତି।
ଉଁ ହୁଁ, ପୁଅ ଝିଅ କଣ କରୁଛନ୍ତି?
ପୁଅ‌ ଝିଅ ଶୋଇଛନ୍ତି।
ଉଁ ହୁଁ ଖାଇ ପିିଇ ସୋଇ ସାଇ ଲେଣି।
ହଁ। ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି, ଆପଣଙ୍କର?
ହଁ ସମସ୍ତେ ଭଲ। ଏତେବେଳ ଯାଏ ଖାଇନାହାନ୍ତି କାହିଁକି?
ଖାଇଥିଲି ସକାଳେ ଲେଟ ରେ ଯେ ଖାଇନି ସେଥିପାଇଁ ଆଉ ଖାଇବି ଆଉ ଟିକେ ଯାଉ ଆଉ।
ଘରେ କଣ ରୋଷେଇ ହେଇଛି?
ଘରେ ହେଇଛି ଆଜି ଭାତ ମାଛ ଆଉ ଭଜା ଜହ୍ନି ଭଜା। ଏଇଆ ହେଉଛି ଆଉ।
ନିଜେ ରୋଷେଇ କରୁଛନ୍ତି ନା ମା ରୋଷେଇ କରିଦଉଛନ୍ତି?
ନାଇଁ ଘରେ କରିଛନ୍ତି କେତେବେଳେ କିଏ ନଥିଲେ କଣ ଟିକେ କାମ କହିଲେ କରିଦିଏ ଆଉ।
ମା କରନ୍ତି।
ହଁ
ଆପଣଙ୍କୁ କଣ ରୋଷେଇ ଆସିଛି?
ମତେ ଆସିଛି ସବୁ ହେଲେ କରିନି କିଛି।
ତଥାପି କୋଉଁଟା ଆପଣଙ୍କର ଭଲ ରୋଷେଇ ହୁଏ ନିଜେ ଯୋଉଟା ବନେଇ
ଭଲ ବି ଚିକେନ୍ ଭାତ ବି ଆସେ ଜାଣିପରେ କେତେବେଳେ ହେଲା। ଆଉ ତରକାରୀ ମସଲା ତରକାରୀ ସବୁ ଆସେ ହଁ ଦନ୍ତୁଆ
ଚିକେନ ଖାଇବାକୁ ଭଲ ଲାଗେ
ନା ଏତେ ଖାଇବାକୁ ଭଲ ଲାଗେନି ମାଛ ଭଲ ଲାଗେନି
ଖାଲି ମାଛ
ମୁଁ ଚିକେନ ଖାଏ ଯେ ଏତେ ଭଲ ଲାଗେନି ଆଉ
ହୁଁ ଆଉ କଣ ସବୁ ରୋଷେଇ ଶିଖିଛନ୍ତି?
ଆଉ ସେମିତି ମୁକୁ ଆସିଛି ରୁଟି ପରଟା ମ୍ୟାଗି ତରକାରୀ ଡାଲି ବିରିୟାନୀ ବନେଇ ଆସିଛି।
ମତେ ତ ବିରିୟାନୀ ଖାଇବାକୁ ଭଲ ଲାଗେ।
ଆ ବନେଇ ଆସିଛି କି ନାଇଁ?
ସେମିତି ଟିକେ ଟିକେ ଆପଣ ଟିକେ ବନେଇକି ପଠେଇଦେବେ
ହଁ ଆଡ୍ରେସ ପଠେଇଦେବି ମୁଁ ପଠେଇଦେବି ଆଉ
ଭଲସେ ପୁରା ତିଆରି କରିକି ନା ମୋ ପାଇଁ ପଠେଇଦେବେ।
ହଁ ଆଡ୍ରେସ ପଠେଇଦେବି ମୁଁ ବନେଇକି ପଠେଇଦେବି ଆଉ
ହୁଁ
ଆଉ ଆପଣଙ୍କ ସିଆଡେ ଲାଇନ୍ ଅଛି କି ନାଇଁ?
ଲାଇନ ତ ଦି ଘଣ୍ଟା ହେବ ନଥିଲା ଏଇ ଜଷ୍ଟ ବର୍ତ୍ତମାନ ଆସିଲା ଆଉ
ଓ ଆଉ ଆଜି ବର୍ଷା ପାଗ ନା ଖରା?
ଆଜି ଜୋରସୋର ରେ ଖରା ହେଇଛି।
ହ ହ ବର୍ଷା ଉଠେଇନି।
ନାଇଁ ଖରା ହେଇଛି ଆପଣଙ୍କ ଆଡେ ବର୍ଷା ଉଠିଲାଣି କି?
ହଁ କାଳିଆ ହେଇ ଆସିଲାଣି ଆଉ ବର୍ଷା ଉପ୍ରବଳିତ ହୁଏ ଆଉ ହବ ବୋଧେ
ନାଇଁ ଆମ ଆଡେ ତ ଖରା କରିଛି।
ହଁ ହଁ ଆଉ ଆପଣ ରୋଷେଇ ଫୋଷେଇ ରାତି ପାଇଁ ଜଲଦି କରୁଛନ୍ତି ନା ଡେରିରେ କରୁଛନ୍ତି?
ନାଇଁ ରାତିରେ ତିଆରି ହବ।
ଓହୋ ରୁଟି ନା ଭାତ?
ରାତିରେ ରୁଟି।
ରୁଟି ସେଇ ଲେଟ୍ ରେ କରିଥିବେ ଆଉ।
ଦିନର ଖାଇବା ସରିଲାଣି ରାତିରେ? ରାତି ନଅଟା ଅଳକୁ ତିଆରି ହବ ଆଉ।
ହଁ ହଁ ନଅଟାରେ ହେଲେ ପୁଣି ଖାଇବେ କେତେବେଳେ?
ଦଶଟା ରେ ଆଉ।
ଓହୋ ଲେଟ ରେ ତାହେଲେ ଆଉ।
କଣ କହିଲେ?
କହିଲି ରାତିରେ ଲେଟ ରେ ଖାଇବା ଖାଉଛନ୍ତି ବୋଧେ।
ହଁ ଲେଟରେ ଖାଉଚୁ।
ଓ ହୋ ଆଉ ଆପଣଙ୍କ ପୁଅ, ଝିଅ ଚଗଲା ହଉଛନ୍ତି କି ନାଇଁ?
ହଁ ବହୁତୁ ଦୁଷ୍ଟ।
ଉଁ ହୁଁ।
ସମାଳିବା ବହୁତ ମୁସ୍କିଲ୍ ହେଇଯାଉଛି।
ହଁ ଚଙ୍ଗଲା ହଉଥିବେ ଆଉ।
ହଁ।
ଆଉ ଆପଣଙ୍କ ଭାଇ କୁଆଡେ ଯାଇଛନ୍ତି?
ସେ ସ୍କୁଲ ଯାଇଛି ପାଠ ପଢେଇବାକୁ।
ଅଁ ହ ଆଉ ବାପା ବୋଉ।
ବୋଉ ଖାଇକି ବାସନ ମାଜିବାକୁ ଯାଇଛି। ବାପା ବାହାରେ ରହୁଛନ୍ତି ଆଉ।
ଓଁ ହୋ ଆପଣ ଖାଇବେ ଆପଣଙ୍କ ବାସନା ଆପଣଙ୍କ ବୋଉ ମାଜିବେ।
ହଁ।
ହଁ କରିଦଉଥିବେ କାମ ଆଉ।
ହଁ।
ଆଉ ଆପଣଙ୍କ ଆଡେ କାଲି ବର୍ଷା ହେଇଥିଲା କି ନାଇଁ?
କାଲି ହଁ ବହୁତ ଜୋର ସୋର ରେ ବର୍ଷା ହେଇଥିଲା ରାତିରେ।
ହୁଁ। ହଁ। ଆଉ ଆପଣ କୁଆଡେ କୁଆଡେ ବୁଲି ଯାଇଛନ୍ତି? ବାହାରକୁ। ଆଗରୁ କେବେ ଯାଇଥିବେ କୁଆଡେ?
ହଁ ଆଗକୁ ଯିବାର ଅଛି ଆଉ।
ନାଁଇ ଆଗୁରୁ କେବେ ଯାଇଥିବେ ଏଇ ପିଲାବେଳେ।
ହଁ ପିଲାବେଳେ ତ ସାଙ୍ଗ ମ ସାଥି ବହୁତ ଯାଇଛୁ।
ଓ ହୋ।
ଆମ ଟିଉସନ ଯାଆନ୍ତି ଏସ୍କର୍ଶନ ସବୁ। ଉଁ ଯାଇଥିଲୁ ଆମେ ଖଣ୍ଡଗିରି ଉଦୟଗିରି। ପ୍ଲାନେଟୋରିୟମ୍ ମ୍ୟୁଜିୟମ୍। ସବୁ ଯାଇଥିଲୁ ସାଙ୍ଗସାଥି ବହୁତ ମସ୍ତି କଲୁ। ଆପଣ କୁଆଡେ ଯାଇଚନ୍ତି?
ମୁଁ ସେଇ ଯାଇଛୁ ବାହାରକୁ ସବୁ। ପୁରୀ, ଧଉଳି, କୋଣାର୍କ, ନନ୍ଦନ କାନନ ଇଆଡେ ସବୁ ବୁଲିବାକୁ ଯାଇଛୁ ଆଉ।
ସବୁ ପଶୁ ପକ୍ଷୀ ଦେଖିଦେଲ ନନ୍ଦନ କାନନରେ।
ଯେତିକି ଚାଲିପା ଚାଲିକି ଯାଇପାରିଲୁ ସେତିକି ଦେଖିଛୁ ଆଉ ଯଦି ରହିଯାଇଥିବ ବାକି।
ବାକି କାଇଁ ରଖିଲେ ଯାଇଥିଲେ ତ ସବୁ ଦେଖି ଦେଇକିନା ପଳେଇ ଆସିଥାନ୍ତେ।
ଫାଷ୍ଟ ଟାଇମି ଯାଇଥିଲୁ ଆଉ ଜାଣିଛୁ କୁଆଡେ କଣ ଅ ଚାଲି ଚାଲି ଯେତିକି ଗଲୁ ବାଟରେ ଯାହା ପଡିଲା ଦେଖିଲୁ ଆଉ ଯେତିକି ଜାଣିଥିଲୁ ସେତିକି ବୁଲିଲି।
ହୁଁ
ଆଗକୁ ଏବେ ଗଲେ ସବୁ ଦେଖିକି ଆସିବ ଆଉ।
ହୁଁ ଡାଇନେଶର ଦେଖିଛନ୍ତି?
ସିଏ ଆଉ କଣ ଅଛି ଏଇ ପୃଥିବୀରୁ? ତାରା କା ଟୁନ ଦେଖିଛି ସିଏ ଆଉ ତ ଲୋପ ପାଇଗଲେଣି ଆଉ ତାକୁ ଦେଖିଲଣି। ହଁ ସାପ ଦେଖିଛୁ ଅଜଗର ଆନା ଗଣ୍ଡା ବହି ସବୁ ଦେଖିଛୁ।
ହୁଁ। ସବୁଠୁ କୋଉଟା ବେଶୀ ଡର ଲାଗିଲା କୋଉ ଜନ୍ତୁଟା।
ଡର ଲାଗେ ଭାଲୁ ବାଘ ଆଉ।
କଳା ଭାଲୁକୁ ବାଘ।
ଓହଁ।
ଆଉ ଆଗକୁ ରଥଯାତ୍ରା କୁଆଡେ ପୁରୀ ଯିବେ କି କୁଆଡେ ଯିବେ।
ନାଇଁ ସେମିତି କୁଆଡେ ଯିବାର ପ୍ରୋଗ୍ରାମ ନାହିଁ ଗାଁ ପାଖରେ ଜଗନ୍ନାଥ ମନ୍ଦିର ଅଛି ସେଇଠି ଯିବା। ଊ ସେଇଠିକି ଯିବୁ ରଥ ଟାଣିବାକୁ।
ହୁଁ ହୁଁ।
ଆପଣ କୋଉଠିକି ଯାଉଛନ୍ତି ପୁରୀ ଯାଉଛନ୍ତି?
ନା ଆମ ପୁରୀରେ ଯୋଉ ଭିଡ ହେଇଥିବ। କୁଏ ଯାଉଛି ଏଇ ଗାଁ ପାଖରେ କୋଉଠି ହଉଥିବ ରଥ ଟାଣିଥିଲି ଗଲା। ସେ ଭିଡ ରେ ଗଲେ ହଜିଯିବୁ।
ଘର ପରିବାର ନେଇକିନା ଯିବେ ହଯିବେ କଣ ପାଇଁ?
ନା ଆମ ଘର ଲୋକ ଯାଉଛନ୍ତି କାମ ହବ ବିଲର ସବୁ କାମ ହବ। ଆଉ ଯାଉଛନ୍ତି ବହୁତ ବାଟ ମୁ ଯାଉଛି ପାଖରେ ଯାଇଥିଲେ ମୁଁ ଯାଆନ୍ତିନି। ହଉ ଆପଣ କଣ କରନ୍ତୁ ମୋର କାମ ଅଛି ରଖୁଛି ଆଉ। କାମ ଅଛି ଟିକେ ରଖୁଛି ହଉ ହଉ।
ହୁଁ ହୁଁ।